ହାଲୋ!
ହଁ।
ହୁଁ କଣ କରୁଚ?
ଏଇଠି ବସି ଆଉ କଣ ରୋଷେଇ ହେବ ସେଇଟା ପ୍ଲାନିଂ କରୁଥୁନୁ।
ଓହୋ ଆଜି କଣ ରୋଷେଇ ହବ ପ୍ଲାନିଂ କରୁଚ।
ହଁ ଆଜି ମାନେ ବାର ନାହିଁ ନା।
ହଁ।
ଆଇଁଷ ବାର ହେଇଥିନେ କଁ ଗୋଟେ କରିଦିଅନ୍ତୁ ଆଇଁଷ ହେଇଥାନ୍ତା ଖାଇଦେଲୁ ଗୋଟେ
ହଁ ଏଇ ସାଧା ବାରେ ବା ଦୁନିଆ ହଇରାଣ। ଉୁଁ ହୁଁ ଆଇଁଷ ହେନେ ଗୋଟେ ପ୍ରକାର ହେନେ ବି ଖାଇଦବୁ ଆଇଁଷ ସାଧା ତାର ଏନେ ଏଇନା ତିନି ଚାରି ପ୍ରକାର ନହେଲେ ହବନି।
ତୁ ଆଇଟମ୍ କରିିକରି ଥକି ପଡିବୁ।
ହଁ ତଥାପି କଣ ଆଇଟମ୍ ହବ?
ଆ ଡାଲି ହବ ଆଉ ପ କିଛି ପରିବା ନାହିଁ ଯାଇଁକିନା ପରିବା ଆଣିବେ ଯାହା ପରିବା ଆନେ ତାପରେ ସେଇ ଅନୁସାରେ ଯାହା କରିବେ ଆଉ।
ଉଁ ହୁଁ ପରିବା ସେଇଠି ତମର ଆସୁନେଇ କି ଗାଁକୁ?
ନା ନା ଆମେ ଗାଁରେ ନାହୁ ଇଆଡେ ଅଛୁ ସେ ଯାଇଁକି ଏଇନି ମାର୍କେଟ ଟା ପାଖରେ ନା ଯାଇକି ଏନା ଆଣିବେ।
ହୁଁ ହୁଁ ମାର୍କେଟରୁ ନେଇ ଆସିବ।
ବର୍ଷା ହଉଚି ନା ସିଆଡେ ହଉନି?
ହଁ ବର୍ଷା ସଖାଳେ ପକଉଥିଲା ଝିପି ଝିପି ଆଉ ପୁରା ଉଠେଇଚି ବର୍ଷା ଅନ୍ଧାରିଆ କରିକି ଅଛି।
ଏଇଆଡ଼େ କାଇଁ ବିଲକୁଲ ବର୍ଷା ନାଇଁ।
ହଁ ଆମର ଏ ଭୋରୁ ଦି ଥର ବର୍ଷା ହେଇକି ଗଲାଣି ଝିପଝିପ ବର୍ଷା।
ଉଁ ହୁଁ ଆମ ଯଉନ ଏଇନା ମୋ ଭଉଣୀ ଫୋନ୍ କରିଥିଲା ଯେ ସିଏ କହୁଥିଲା ତାଙ୍କ ଆଡ଼େ ଖାଲି ଏତେ ବର୍ଷ ଅ ଯେ ଆ ଘରୁ ବାହାରି ହଉନି।
ହୁଁ।
ହୁଁ ଯାଜପୁର ଆଡ଼େ ହିଁ ବେଶି ସେଇଟି କଳେ ବହୁତ ଅଧିକ ହଉଛି ଇଆଟେ କିନ୍ତୁ ବିଲକୁଲ ନାହିଁ।
ଦିଥର ହେଇକି ଗଲାଣି କିନ୍ତୁ ଝିପି ଝିପି ବର୍ଷା।
ଇଆଡେ ବି ବିଲକୁଲ ହେଲା ବିଲର କଣ ବିଲରେ ସବୁ ଅଛନ୍ତି ସମସ୍ତେ
ହୁଁ।
ଏ ନ୍ତି ସବୁ ଦେଖାହେଉଚି କିନ୍ତୁ ପବନ ଦଉଚି ବଢିଆ ପ ପବନ ଦଉଚି ମାନେ ପୁରା ଖୋ ଖୋ ପବନ ଦଉଚି ଉଡ଼େଇ ନେବ ଏଇନାକେ।
ଆଉ ଫ୍ୟାନ ଦରକାର ନାହିଁ।
ନା। ତାପରେ କଁ କହିଲ ଆମେ ଉପର ଘରଟାରେ ଅଛୁ ନା ପବନ ଟିକେ ଦେଲାଅଳକୁ ବଢିଆ ପବନ ଖୋ ଖୋ ପବନ ଆସୁଚି।
ହୁଁ ହଁ। ଆଉ
ବିଲମାନଙ୍କରେ ସବୁ ପାଣି ନା କିଛି ଖାଇନି ଝିଅକୁ ହେଲ କି ଖାଇଦେଲି ଖାଇବାକୁ ଦେଇଥିଲି ଖାଲି ମୁଁ ଟିକେ ଚା ପିଇଥିଲି କିଛି ଖାଇନି ଯାଇ ଯାଇଛଲଚନ୍ତି ଏନାକେ ଧରିକି ଆସି ଯିବେ ଏଇନାକେ ଜଳଖିଆ ତା ପରେ ଘରେ ଗୋଟେ ଅଲଗା ମାନେ ପୁରା ଲାଇନ ରେ ଲାଇନ ରେ କାମ ଚାଲିଯିବ ଯଦି ଦି ଚାରି ଦିନ ପାଇଁ କୁଆଡେ ବାହାରକୁ ପଳେଇଲ ସେଇଠି ସବୁ ତମର ବେଲାଇନ ହେଇଗଲା ଆଉ।
ହଁ ଆଉ ତ କିଛି ଇଛା ହବନି କରିବା ପାଇଁ ବି।
ନା ବା ଏଠି କଅଁ କହିଲ ସେଠ ଏଠି କଣ ତୁ ଉଠି ବୁ ମାନେ ଗାଧେଇବକୁ ନ ଗାଧୋଇଲା ମାନେ ଇଏ ବଡ଼ ମୋହ ସିଏ ବଡ଼ ମୁଁ ଇଏ ବାରୁ ବାରୁ ଦୁନିଆ କଥା
ହଁ।
ମୁଁ ସେଠି ଉଠିବି ମାନେ ଗାଧୋଇବଆଉ ଏଠି କଣ ମୁଁ ଆଜି ଉଠିଛି ଆଠଟା ବେଳେ
ହଁ ବା ମୁଁ ବାସ ମୁଁ ସେ ଭାବେ ମୁଁ ଏ କହୁଥିଲି ମୁଲେ ଘରେ ଥିଲି ନା ମଣିଷ ନା କେତେ ତୁ ଗାଧୋଇ ପାୁଆ ସରି କେତେ କଣ ସେ ପନ୍ତ ଟ ଗାଧୋଇେଇନି ଗାଧେଇନି କି ଖାଇନି ହୁଁ ଘରେ ନ ଯେତେବେଳେ କଣ ଗାଧୁଆ ପାଧୁଆ ସରିକି ଠାକୁ ଠାକୁର ପୂଜା ସରିକି ରୋଷେଇ ବାସ ଆରମ୍ଭ ହୁଅନ୍ତାଣି
ବାପ ଘରଟାରେ କଣ କହିଲ ଟିକେ ଝିଅ ମାନେ ସବୁ ଖାମ୍ ଖାଲି ହଁ ଗାଧେଇମି ତ ଖାଇମି ତ ତାର ବାପାଘରେ କଣ କାମ କୋଉନ କିଛି କାମ ଅଛି ଯାହା ଯାହାର ଛୁଆ ପିଲା ନାହାନ୍ତି କିତାରତ କିଛି ବି ନାହିଁ ଆଉ ଯାହାର ଛୁଆ ପିଲା ଅଛନ୍ତି ସେତାର ଛୁଆ ପିଲା ଧଦ୍ଦା ଟିକେ କରିଦେଲା ସ ସଇଲା ଚାଲିଲା।
ହୁଁ ହୁଁ।
ଖାଇଲେ ନାଇଁ।
ଜହାର ଛୁଆ ପିଲା ତ ଅଛନ୍ତି ନା ଯୋଉ ମାନଙ୍କର ଅଛନ୍ତି ସେମାନେ ବି ଘରେ ଯେତେ ଥିବେ ତାଙ୍କ ମା କି ଆଉ କିଏ ଥିବେ ସିଏବି କରିକୁରା ଦଉଛନ୍ତିଁ ହୁଁ।
ଗୋଟେ କିଏ ରହିଲା କି ମା ଯଦି କିଏ ରହିଲେ ଘରେ ଜଣେ ସିଏ ସବୁ କରିଦେବେ ତୁ ଝିଅ ରହିଲା କି ପୁଅ ରହିଲା ମୁଁ ଯାଉଚି।
ହଁ କହିଦେଇକିନା ଯିବୁ।
ମୁଁ ତ ଆମ ଘରକୁ ଗଲେ ସେଇୟା କରେ। ମୁଁ ମୋ ଦେଇ କତିରେ ଛାଡ଼ିଦେଇକି ପଳେଇମି ମୋର ଯାଇ ବୁଲିମି।
ହଁ।
ଏଠିକି ଆଇଲା ମାନେ ଡେରି ହଉଚି। ଏଠି ଆମର ହଉଚି ରୋଷେଇ ହେଉଚି ଆଠଟା ବେଳେ ଆମେ ଏଠି ଖାଉଚୁ ସାଢ଼େ ଦଶଟା ବେଳେ। ଗାଧଉଚିପା ମୁଁ ଏଇଠି ଏ କାଲି ଗାଧେଇ ଥିଲି ହଁ ମୁଁ ବା ଗାଧୋଉଚି ଏଠି ଏଗାରଟା ବେଳେ।
ମଁତେ ଘରେ ଫୋନ୍ କରୁଛନ୍ତି ଆମ ବାପା ଆରିକା ବାପା ଅରିକା ଫୋନ୍ କଲେ ମୋ ଝିଅକୁ ଶିଖେଇ ଦଉଚି ମାମା କହିଦେ ମାମା ଗାଧେଇ ସାରିଲାଣି ସଖାଳୁ। ଆମ ବାପା ଫୋନ୍ କରିବେତ ଆଗେ ପଚାରିବେ ମୋ ଝିଅକୁ ଆଉ ତ ମାମା ଗାଧେଇ ସାରିଲା ନା ମୁଁ ଝିଅ ଠାରି ଦେଇ ମୁଁ ଝିଅ ହଁ କହି ମୋ ଝିଅ ହଁ କହିଦବ କହିବ ହଁ ହଁ ମାମା ଗାଧେଇ ସାଇଲାଣି। କାଲି କହିଲା ହଉଚି ଆଉ କାଲି କଇଲା ବାବା ମୋ ମାମାପା ଗାଧୋଇକି ଠାଙ୍କୁର ପୂଜା କରିସାଇଲାଣି ସେଇଟି ତ ଧରା ପଡ଼ିଗନି ଆମ ବାପା ତା ବାପା କତିରେ କଇଲା ତ ମାମ ତାନେ ମୁଳୁଠୁ ଗାଧେଇନି ତ ଠାକୁର ନାହିଁ ତୁ ପୂଜା କଲା ତ ମାମା କାହାକୁ ତାହାନେ।
ତମେ ଜାଣିନ ଛୁଆ ମାନେ ଗୋଟେ ଗୋଟେ କଥା କହିବେ ବା ମାଆ ମାନଙ୍କୁ ପଞ୍ଚେଇ ଦେବେ ଆଉ ଗୋଟେ ଗଟେ କଥା କହିବେ ମାଆ ମାନଙ୍କୁ ଧରା ପକେଇ ଦେବେ।
ହୁଁ।
ଆଉ ତମର ଆଜି କଣ ରୋଷେଇ କଛି କିଛି
ରୋଷେଇ ନାଁ ଯୋଉ ପୁଅ ପ୍ଲା ତ ସକାଳେ ‌ ମରି ବିଲା